କଣ କରୁଛୁ? ଆଛା ଆଉ ଦେହ କେ
ଭଲ ଅଛି ତ ହଁ ସେମିତି ଭଲ ଅଛି ଆଉ।
ଆଉ କଣ କରୁଛୁ?
ନାଇଁ ଏମିତି ଛାତ ଉପରେ ଆସିକି ଖାଇକି ଟିକେ ମାନେ ଏପଟକୁ ସେପଟକୁ ହଉଛି ଆଉ।
ଆଛା ଆଛା ଖାଇନୁ?
ହଁ ଏବେ ହିଁ ଜଷ୍ଟ ଖାଇକି ଆସିଲି ଆଉ।
ଆଛା ଆଚ୍ଛା ଆଉ ମୁଁ କଣ କହୁଥିଲି ଯେ ଆମର ତ ଆଗକୁ
ହଁ ଆମ ଆର ବର୍ଷ ଯେମିତି କରିଥିଲେ ସେଇ ବର୍ଷ ସେମତି କରିବା ଆଉ। ଚାଉଳରେ ଚିତଉ ବାଢିଲାରେ
ଆଁ
ଆଉ ସବୁ ଭଲ ତୋର ଘର ପରିବାର? ହଁ, ହଁ ସେମିତିଆକା ମୁଁ ତ ଏବେ ମିସେସ୍ କୁ ଧରିକି ଅଛି ଏପଟେ, ଆଉ ଫ୍ୟାମିଲି ବାବାଙ୍କ ମମିଙ୍କ ତ ଅଛନ୍ତି ଗାଁରେ ଆଉ କଣ ଭଲ। କଣ କହିଲି ହୁ ଯାଉ ହଉଚି ହଉ ଯାହା ହଉଚି
ଆଏ
ନେ ଫିିବ